ଯୋଉଠି ନେଟୱାର୍କ ସେଇଠି କଥା ହୋ। ନାଲୋ ସୋଇୋଇଲି ସେ ଶୋଇଥିଲି ଗୋଟେ ବେଳେ ଉଠିନି ସାଢ଼େ ପାଞ୍ଚ ସେ ଏବେ ହେଇ ଖାଉଛି।
ଯଉ ଗରମ ହଉଚି ନା କଣ କରିବୁ ଦରକାର ହେଲେ ଏସି ଲାଗୁଛି।
ଆମର ତ ଏସିି ସେଣ୍ଟ୍ରାଲ ଏସି ହେଇ ଯାଇଛି ଚବିଶି ଘଣ୍ଟା ଯାକ ଲାଗୁଛି।
ଏଇ ସକାଳୁ ଝିଅ ଗଲା ବେଳୁ ଶୋଇଛି ଖାଇ ଦେଇକି ଏଇ ଚାରିଟା ବେଳେ ଉଠିକି ବାସନ ସବୁ ପଡିଥିଲା ଏଇ ସାଙ୍ଗେ ସାଙ୍ଗେ ମାଜିକି ଆଇଲି ଝାଳ ଖାଲି ବହି ଯାଉଛି। ଏଇ ଭୋକ କଲା ମୁଁ ଯାଉଛି ଦିଟା ଖାଇଦେବି ଭାତ। ଆଉ ପୁଅ ଉଠିଲାଣି ନା
ଝିଅପା ହେଇ ଉଠିଲା ତାକୁ କ୍ଷୀର ଦେନି ଖାଇଲା ତାପରେ ତାକୁ ଚୁଡ଼ା ଗୁଣ୍ଡ ଦେନି ସିଏ ବି ଗୋଟେରେ ଶୋଇକି ଉଠିଲା ସେଇ
ସାଢେ ପାଞ୍ଚଟା ଝିଅ ଯାଇକି କଣ କହୁଛି।
କାଇଁ କିଛି କହିଲା ନାଇଁ କହିଲା ଅଲି ମାଉସୀ ମୋତେ ଚିମୁଡିଛି।
ହଁ ହଁ ସେ ବା କଣ ଗୋଟେ କରୁ ମୁଁ ପଚାରିଲି ବୁଲିବାକୁ ରଜରେ କୁଆଡେ ଯାଇଥିଲ? କନକ ଟୁର କିଏ ସେ ତୋତେ କଣ ପାଇଁ କହିବି ବେ। ମୁଁ ଟିକେ ମାନେ କଥା ଖାଲି ନେଇଛି ଲାଗୁନି ତ ବାପରେ ବାପରେ କାନ୍ଦିଲା ନାଳିଲା ନାଳିଲା ଆଇସ୍କ୍ରିମ ସେ ଆଉ ଖାଇଲା। ନା। ଆଉ ଟିଉସନ ଆସିବାର ନାହିଁ।
ଆଁ
ଟିଉସନ ନାଇଁ ତାର ଆଜି
ତାଙ୍କ ମାଆଁ ବାବା ପଳେଇଛନ୍ତି ଗାଁକୁ ଆସିଲେ ତାଙ୍କର ଫୋନ କରିବେ ଆଜି ଆସିଥିବେ କାଲି ଟିଉସନ ହବ। ହ ଫୋନ କରିବି ଆଉ
ଆମ ଆଡେ ଅଙ୍ଗନବାଡି ଏଇ ଯୋଉ ଦଉଛି କି ଓ ଆର ଏସ୍
ଦଉଥିବେ ମୁଁ ଜାଣିନି।
ଆଜି ତ ଏଇନା ଆସିଥିଲା ଆଶା କରମି ପାଉଡର କହିଲା ତମ ସାହିରେ କାଲି ଦେବି ଆଡେ ଆ ନାଇଁ ନାଇଁ ସିଜିିନ ଚେଞ୍ଜ ହେଇଛି। ୱେଦର କେମିତି ହୁଁ? ପିଲା ଦିଦି ଆସିବେ ବସିକି ଉଁ ଏଇ ଟିକେ ଫଟୋ ଉଠିବୁ ହୁଁ।
ହେଇଥିବ ଦଉଥିବେ ଚାରିଆଡେ ସେଇଟା ହେଇଥିବ।
ହଁ ଝୁଣଝୁଣ ଯିବା ପୁଅ ଖେଳ।
ନା ହେଲ ମୁଁ ଯୋଉ ଏଇ ବାସନ ଇଏ କରୁଥୁନି। ଚୁଡ଼ିଛୁଛୁ ନା ହଉଚି।
ହୁଁ ତୁ ନ ଯ ଇୟର ପକଡ
ନା।
ଆଉ କାନ୍ଦିଲେ କାଲି ଠାରୁ ପୁରା ମାନେ ବ୍ୟସ୍ତ ଘରକୁ ଯିବାକୁ ସି ସାନ।
ହଁ
ହଜ ସରିଗଲା ତାର ମନେ ପଡିଲା କି କଣ କ ହୁଁ?
ମତେ କୁଣ୍ଡେଇକି ଧରିକି ପର୍ଯ୍ୟନ୍ତ ଛାଡୁଛି ମୋ ମାମା ମୋ ମାମା
ଆଉ ମିସ୍ କଲାଣି ଛୁଆକୁ।
ହଁ। ଆସିକି ତାକୁ ଗେଲ ମେଲ ବହେ କରି ମତେ ମୋତେ ଗଲା କରି।
ମୋ ପୁଅ ଗୋଟେିବ କହିବ ଆଇ ଶୋଇବା ତୋର ମୋର ଫଟୋରେ ଝିଅରେ ତାର ଶୋଇବେ। ବଉ କହିବ ଆଇଚୁ କି? ଆମ ପାଖରେ ଏଇ ଦିଆ ଶୋଇବୁ।
ହଁ।
ଏଠୁ ସେ ସିଏ ନ ଗଲେ ସିଏ ଆସିକି ମଝିରେ ପଶିବ ତା ବାପା ପାଖରେ
ହୁଁ।
ହୁଁ। ହେଲା ମୁୁ କହୁଛି ତୁ କ ଯାଉନୁ ଆମ ଘରକୁ ତୁ ଚାଲି ଆଠ ଦିନ ରହିକି ଆସିବୁ। ଭୁଲ କଲେ ବି ମାଡ। ବୋଦନା ଯିବି।
ହୁଁ କାଲି ଲା ରଜରେ ଆଇଲ ନାଇଁ। ଆଜି ରଜ ହେଇଥାନ୍ତା ଆମର
ଏଇ ଯୋଉ କୁଆଡେ ଯାଉଥିଲେ ଗରମ ଗୁଳୁ ଗୁଳି ସବୁ ସଧଉଛି।
ହୁଁ।
ମାଛ ନେଇକି ଯିଅ ପରା
ହଁ ଝିଅ ମାଛ ନେଇକି ଆଇଲା ସେ ଯୋଉ ମାଛ ଟିକେ ଦବି ଯାଇଛି।
ଆଉ ସିଏ କିଏ ଦେଇଦେଇଛି ବୋଧେ ଅଲଗା ଟିକେ ଦବା ମାଛ ଦି ଦିନର ଆଉ
ସେ ରବିବାର ଦିନର ମାଛ ଦେଇ ଦେଇଛି।
ଖାଇ ଖାଇ
ନା ମୁଁ ତ ଖାଇନଥଥିଲିନି ଭଜା ଖାଇଥିଲି। ଖାଳ ମୁଁ ତାପରେ ଝିଅକୁ ପଚାରି ମ ତରକାରୀ କେମିତି ନାଗୁଥିଲେ ଦବା ମାଛ ତ ଦେଇ ଦେଇେଇକ ଦେଖିକି ଆଣିଲୁନୁ ପା ମୁଁ ତ ଥିଲା ଏଇ ଦିନ ତ ପୁରୀଇଦଲା ଆଉ ହୁଁ ଦେଖ। ତାପରେ ମୋ ତରକାରୀ ଭଲ ଲାଗୁଛି ନା। କଲେ ହଁ ଭଲ ଲାଗୁଛି।
ଜୋକଡିଆ ଛକରୁ ନା ବଜାରରୁ ନେଲା।
ନେଳିିବରିଛି। ଠକୁ
ଗେଳିପାରିବା ଘରୁ
ହଁ।
ପୋଇ ଦେଇଛି ଆମ ପୋଇ ଝିଅ ଲଗେଇଥିଲା କଟିଲ ମିଳେ। ମୁି ନେଇ ଯାଏ ନା। କଷି କସିି ଭଲ ଲାଗିବ କହିଲା। ହଁ ଏଇନା ଭଲ ଲାଗିବ ମୁଁ କହିଲା। ନାଇଁ ମୁଁି ବଢିଲା ହେରା ଲମ୍ ବା ହେଇ କି ମୋଟା ମୋଟା। ହଁ। ଆ ନେଳିଆ କଟକଟ ହେଇଥିବ। ସେଇଟାକୁ ଭଲ ଲାଗିବ ଏଇଆ ଲୋଭ ର କହିବା ବଢିବ ଖାଇଲା ବେଳକୁ ସେତେବେଳକୁ ହେଇରା ମୋତେ ଖାଇବାକୁ ବୁଝାଲା।
ହଁ ସେଇ ଏ ଆିଲା କାଲି ସକାଳୁ ଯୋଉ। ସେଇ ଜହ୍ନି ଅଛି ଜହ୍ନି ଆଉ ପୋଇ ଆଳୁ ବାଇଗଣ ରାଇଟା କରିଦେବୁ।
ହଁା ରେ ପକେଇକ ଗୋଟେ ପଣସ ଆଣିଦେଲେ ଏ ତା ବା। ପିଲୋ ଦେଖିଲା ବେଳକୁ ଅଷାଢିଆ। ଗୋଟେ ପାଚିଲାନି ସେଟା ପଡି ପଆ ବୋଅ କାଲି ଖରା ବେଳେ ସେଇଟାକୁ ବାହାର କରିଦକି ମଞ୍ଜି ଫୋପାଡି ଦେଇଛନ୍ତି ସେଇ ଗୁଆରେ ପଡିଥିଲା ବାଲି ବାଲି ହେଇକି ଆଉ ଧଆ ଧକଛନ୍ତି ମଞ୍ଜି ଗୁରା ମାନେ ଏଇା ସେଇଥିରେ ପୁରେଇ ନୂଆ ହେବ ମବି
ହୁଁ।
ସେଟା ପଣସ ଯୋଉ ଦିଟା ଥିଲା ଅଛି ସେମିତି ଏଇନା ଯାଇ ଚାରିଟା ବେଳେ ବୁଲିବାକୁ ଦେଖି ଯାଇ ଆମ କୋଉ ସେ ଘରେ ଥିଲେ ଡାକ କଣସ ଏ କାଟୁଣୀ ଦେଇଥିଲା। ଯୋଉ ପୁଅ ପିଲା ପଛରେ ଚଢିଲେ ତାଙ୍କର ପାରି ପାରିବେ ମୁଁ ଗଲି ମୋର ଡେମ୍ଫ ଯୋଉ ଇଏବଉ ପାଇଲାନି ହାତ ତ। ଏବେଠୁ ପ ହଁ ହବ ପସିକି ସିରେ ସିରେ ହେଲ
ହୁଁ।
ନା
ଏଇଗୁଣି ଆହୁରି ପଣସ ଅଛି ବଗିଚାରେ
ସେବେ ଦିଟା ବା ଅଛି ବଡ ବଡ ଯୋଉଟା ଭଲ ହାଇଜିଆ ଦିଟାକ ଅଛି
ଆଉ ତ ଗୋଟେ ବାହାରିକି ଆଣିଲାନି ଚାରିଦିନି ରହିଲା।
ହ କୋଉଠି କଲେ ନାଇଁ ଟାଇମି କାଇହିଁ ଲୋ କୁଆଡେ ପଳେଇନା ହନି ଚାରି ଦିନ ସି ସେ ରଜ ନା ଚୋପା କୁଆଡେ ପଳିଲା ହୁଁ ହୁଁ ମୁଁ ମୁଁ ମୋ ଘରୁ ବାହାରୁଛିିନ। ମୁଁ ତ ସେ ଚାରିଟାରୁୁ ହେଲେଣିି ଚାରିଟା ବେଳକୁ ଉଠିକି ଝାଡା ଏଇ ଏକସକର ହେଇି ଆସି ଗାଧୋଇ ପାଧୋଇ ସାରିକି ଆସିଲା ବଳକୁ ପାଞ୍ଚା ଟା ବାଜୁଛି ଫୁଲ ଦୋଳା ଦୋଳି ଏକର ସେକର କର ସପା ସୁୁତୁର ଆ ତାପରେ ନନା ଆସିବେ ତାଙ୍କୁ ଚା କରିକି ଦେଇକି ଠା ଠାକୁର ପୂଜା ମୋର ଏଇନା ଦି ଦିନ ହେଲା ସିନା କରୁନି ଆଉ ଠାକୁର ପୂଜା କରିନି ଏ ଏ ତାପରେ ହେଇଯିବ ପାଞ୍ଚଟା ଛଅଟା ବାଜିଯିବ ଛଅଟା ବାଜିଲା ପରେ ପାଣି ଆସିଲା। ସେତେବେଳକୁ ତ ଗରମ ହବ ମାନ ମୋତେ ନିଦ ବାଡିବନି ଆଡେ ଭୋକ କରିବନି ଚାରିଟା ରୁଟି, ତାପରେ ପୁଣି, ସେ ଚା ଆଠଟାରେ ଉଠିଲେ, ତତେ ଛ ଦି ଘଣ୍ଟା ପରେ, ତୁ ଧର ଆଠଟାରେ ଉଠୁଛୁ, ଦି ଘଣ୍ଟା ପରେ ତୁ ଖାଇବାକୁ ତର ଇଛା ହଉଛି, ନା ନାହିଁ, ମତେ କହ।
ହଁ, ହଁ ଆଉ ଦିଇ ଘଣ୍ଟା ନେଲୋ, ମୋର ଆଠଟାରେ ଉଠିଲେ ଗାଧେଇ ଏଇ ଦାନ୍ତ ଘଷିଦେବି ମୋର ଚା ଅଛି।
ଆଉ ମୁଁ, ପା ସେ ଗାଧୋଇ ସାଇଲେ, ଛଅଟା, ସାଢେ ଛଅଟା ବେଳକୁ ମତେ ବା ଭୋକ କରିବା ଲାଗିବନି, ମୁଁ ସେଇଆ ଚା କରିକି ମୋର ପିଇ ସାରିକି, ଯାଇକି ପାଣି ଆଣିବି, ଲୁଗାପଟା ସଫା କରିଲା ବେଳକୁ ଘଣ୍ଟାଟେ, ଆଉ ଆସିଲା ବେଳକୁ ସାଢେ ସାତଟା, ଗରମ ଆଡେ ନିଦୁଆ, ନିଦୁଆ ମାଡିବନି ସେତେବେଳକୁ ଏକା ସାଙ୍ଗରେ କିିନି ଶୋଇିବୁନୁ। ମୁଁ ଏଇ କଁ ଯାଉଛି, ରୋଷେଇ କରିଦେବି, ମୁ ଭଜା ଭଜି ପୁଅ ଖାଇବ, ଯଦି ପଖାଳ ହେଇଛି, ସେ ଭଜା ଖଣ୍ଡେ କରିଦେଲେ, ମୋର ସ ଇଲା, ଅଚିନ୍ତା ପୁଣି ଗରମ ବସେଇ ବି ଟିକେ ବସି, ଶୋଇକି ଯୋଉ ଟିଭି ସିରିଏଲ ଦେଖିବି, ଗୋଟେ ଦିଏ ଆଟରେ ସାଢେ ଆଠା ବେଳକୁ ଯିବି ଚୁଲି ଲଗେଇ ଆ
ଉଁ
ସେଇ ଭାତ ହେଲା ପରେ, ମୁଁ ଦଶଟା ବାଜୁନି ଭାତ ଖାଇ ଦଉଛି, ଭୋକ କରୁଛି, ଦଶଟା ସାଢେ ଦଶଟା ଭିତରେ, ଆଉ ଗଡୁଛି, ଆଉ କଣ କରିବି, ବାସ ସ ପଡିଛି। ଆଉ ସେ ଗରମକୁ ପଦାକୁ ମନ ହଉନି, ବାହାରିକି ଯିବା, ଲୁଗାପଟା ସେମ ଏଇ, ଗଡି ଗଡିଆ ଚାରିଟା ରେ ଉଠିକି ହେ, ଲୁଗା ଅଧାତୋଳା ହେଇ ଲା ତୋଳି ଆ ନି, ଆଉ ବଗିଚା ଆଡେ ଟିକେ ଗନି, ବାସନ ସବୁ ଟିଆପ ଦେଖିଲା ବେଳକୁ ପାଣି ଆସିଲା, ଟିଅଲ ଟାରେ ଅଳପ ପାଣି ବାହାରୁଛି, ବୋଲି ଏରା ମନ ହୋଉନେଇ, ନେଇକି ମାଜିବାକୁ ଆାଉ କଳାହାଣ୍ଡି ଟା ଯାଇକି, ଥଣ୍ଡା ପାଣି ଟିକେ ପିଇବାକୁ ଆଣିବି । ତାପରେ ଏଇ ବାସନ ମାଜିିକି, ଘର, ଦୁଆର ଖରି କିକି, ଭୋକ ହେଲା, ମନ ହେଲା ମୁଁ କ ଯାଉଛି, କଣ ଟିକେ ଖାଇବି, ଟିକେ ଶାନ୍ତିରେ ବସିଲା ପରେ, ମୋ ମାଇଣ୍ଡ ଫ୍ରେଶ ହେଲା ତାପରେ, ଫୋନ ତତେ ଆଉ କାହା କତିକି ଦେଖିବା, ମତେ ଆସୁଚି ନା ଏଇଟା କଲ୍ ମୁଁ ଯାଇଥିବ ହ
ଲିଟିଲି କତିକି କରିବୁ, ସୁନଦା ଦେଇ କରିବୁ ସିଏ ତ ପାଇ। କରିବି ମୁଁ ବି ତୋ ପାଖକୁ କରିବି ମୁଁ ସନ୍ଧ୍ୟା। ଦେଇ ସାରିଲେ ଯାଇକି ମତେ ଫାଙ୍କା ପୁ ଘର କରିକି ବି ଯୋଉ ପାାର୍ଟି ବି ସଞ୍ଜୟ ଦବ ହେବା ଟାଇ ହେଇଯିବ ତାପରେ କରିବି ଫାଙ୍କା ହେଲେ ତୋ ପାଖ।
ହଁ ମୁଁ ଏଇ ଯିବି ଏଇନା ଯାଉଛି ମସଲା ଟେ କଣ କରିଦେଇକି ରୋଷେଇ ଖ କରାରୁନୁ। ଆଉ ଅର୍ଟା ଅଳ୍ପ ଦଟା ରହିଲ।
ତ ରାଓରି ଦି ଜଣ କରାଇ ଲେଣି ଆ। ରୋମ୍। ମୁଁ କରିବି ତତେ। କୋନ ତାପରେ ଲିଟିଲି କରିବ ତତେ ତୁ ତାକୁ କରିବୁ ସୁନ୍ଦବାର ଦାଇ କରିବ ତତେ ତୁ ତାକୁ କରିବୁ ତୋର ଆହୁରି ଏତେ କଲ ରହିଲାନି।
ମୋର କଣ ଅଛି ମୋର। ଆ ଆଜି ଷ୍ଟଟଟା ମୋର ଗୋଟିଏ ହେଲେ ବି ମୋର ଟେନସନ।
ହଁ ଆଲେ ଗୋଟିଏ ନଅ ଟେନସନ ନୁହେଁ। ଆମ ଟ୍ୟାକ୍ସ ସରିଗଲେ ତୁ ଟେନସନ୍ ତୋ ପାଖରେ ଥାଉ ବସି ତୁ ଧରିକି।
ତାକୁ କଲ କଲ କଲେ ହବ।
ହବ।
ଆଁ ଏବେ କହୁଥିଲା କହିଲା ହଁ। ସବୁ କରିଛନ୍ତି ରେଜିଷ୍ଟ୍ର ଯାରେ ସରିଯାଇଛି ଆଉ ଯାରେ ନୂଆ କ ହେଇଛି ସେ କରିବ ତାହରେ ସେମାନେ। ସେଥିରେ ଏଣ୍ଟ୍ରି କରିଛନ୍ତି ନା ନହେଲେ ଭଲ ହେ ତାକୁ କହିଲେ। ଦହ ସାାଗରେ ବି କଥା। ଦଶ। ତ ହିଁ ଆମର ହେଇଛି।
ହଁ ଲୋ। ହଉ ର କ। ହଉ ରହକ ହେଇଯାଇଲାଣି ହଁ ହେଇାଇଲାଣି। ହଁ।
ହ।